ହାଲୋ।
ହୁଁ ଆଜ୍ଞା ନମସ୍କାର।
ହାଲୋ।
ହଁ ଭଉଣୀ ନମସ୍କାର।
ହଁ ନମସ୍କାର୍ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଥିଲେ?
ଏଇଠି ବସିଥିଲି ଆଉ ଆପଣ କଣ କରୁଥିଲେ?
ମୁଁ ହେ ନମ୍ବର ନମ୍ବର କଲେକ୍ଟ କରିଥିଲି ଆଉ।
ଓହୋ କଣ ଖାଇଛ ଏଇନୁ
ଏଇନା ଭାତ ଚିଙ୍ଗୁଡ଼ି ମାଛ ତରକାରୀ। ଆପଣ କଣ ଖାଇଚନ୍ତି?
ମୁଁ ଗରମ ଭାତ ଡାଲି ଶାଗ ଭଜା ଆଳୁ ଭର୍ତା ବଡ଼ିଚୁରା।
ଆଚ୍ଛା ଆପଣ କଣ କରନ୍ତି?
ମୁଁ ଏବେ ପ୍ଲସ୍ ଥ୍ରୀ କରିଚି ଇତିହାସ ବିଭାଗରେ ପଢୁଛି।
ହଁ ଭଲ।
ଆପଣ ଆପଣ ଏବେ କଣ ପଢାପଢି କରିଚନ୍ତି। ଓହୋ।
ଚାଲୁଚି।
ଓହୋ ଆଚ୍ଛା।
ମୁଁ ସେଇ ଶିକ୍ଷକ ପାଇଁ ଟ୍ରାଏ କରୁଚି ଆଉ।
ଓହୋ। ଘରେ ରହିକି ଏବେ କୋଉ କାମ କରୁଛନ୍ତି?
ଘରର ତ ବହୁତ୍ ସାରା କାମ ଅଛି ମୋର ଦି ଜଣ ଛୁଆ ଅଛନ୍ତି ଗୋଟେ ଗୋଟେ ପୁଅ ଗୋଟେ ଝିଅ ପୁଅ ଛଅ ବର୍ଷର ଝିଅ ଏଗାର ମାସର
ଓହୋ ଆଚ୍ଛା
ଘରେ ମୋର ଶାଶୁ ବି ଶିକ୍ଷକ ଅଛନ୍ତି ଶାଶୁର ବି ଅଛନ୍ତି ବେପାର କଣ ଚାଲିଛି ଆଉ ସ୍ଵାମୀଙ୍କର ବି ବେପାର ଚାଲିଛି ମ ଦିଅର ବି ଚାକିରି କରନ୍ତି। ଆଉ ଘରେ ତ ସବୁ କାମ କରିବାକୁ ପଡ଼େ ମୋତେ
ଓହୋ ଆଛା
ଆପଣଙ୍କ ଘରେ କିଏ କିଏ ଅଛନ୍ତି କୁହନ୍ତୁ?
ଆମ ଘରେ ବାପା ବୋଉ ଭାଇ ସାନ ଭାଇ ବଡ ଭଉଣୀ ଦାଦା ଖୁଡି ମା ଜେଜେବାପା ଜେଜେମା ସମସ୍ତେ ରହୁ। ସ୍ତ୍ରୀ ଲୋକ ଘରେ ରଖି କେଉ କେଉ କାମ କରିପାରିବେ?
ମୁଁ ଘରେ ରହିକି ନିଜ ନିଜର ପିଲା ଛୁଆଙ୍କ ଦାୟିତ୍ଵ ନେଇପାରିବେ। ଗୁରୁଜନ ମାନଙ୍କ ଦାୟିତ୍ୱ ନେଇପାରିବେ ଆଉ ରୋଷେଇ କାମ ବି କରିପାରିବେ। ବେ ଘର ସଫାସଫି କରିପାରିବେ। ଆଉ ଯେମିତି କହିବାକୁ ଗଲେ ଗୋଟେ ଘରର ମାନେ ଯାବତୀୟ କାମ ଘରର କହିଲେ ଚଳେ ତାଙ୍କ ବିନା ଘର ଚଳିବା ଅସମ୍ଭବ।
ହଁ।
ଆ-ଆଉ ଆପଣଙ୍କ ମା ବି ସେୟା କରୁଥିବେ।
ହଁ, ସିଏ। ନାଇଁ ନାଇଁ ସିଏ ଚାକିରି ନାହିଁ ସି ଘରେ କାମ କରିବେ। ଧୂପ କାଠି ମାନେ ବିଜନେସ୍ ଟାଇପ୍ ର କରନ୍ତି। ଧୂପକାଠି
ସେ ଜାଣିଛନ୍ତି ଭଲ ଚାଲୁଛି ବେପାର।
ହଁ, ହଁ ଭଲ ଚାଲୁଛି ଧୂପ କାଠି ଖଲି
ହଁ, ହଁ, ହଁ ମତେ ବି ସେଇଟା ବହୁତ ମାନେ ଇଛା ଥିଲା କରିବାରେ। ତ ଆକି ସୁଯୋଗ ମତେ ମିଳିନି ମତେ ଟିକେ କିଏ ସାହାଯ୍ୟ କରନ୍ତେ କି।
ଓହୋ ଏଠି ସେ ଗଗ୍ରପୁ ଟାଇପ୍ ର ହେଇକି ସମସ୍ତେ ମିେସିନ୍ ଗୋଟେ ଆଣିକି କରୁଛନ୍ତି।
ହଁ ହଁ ମେସିନ୍ ଟା କେତେ ପଡ଼ିଲା?
ମୁଁ ଭଲରେ ଜାଣିନି ସେ ସେ କିନ୍ତୁ କରନ୍ତି ଗୋଟେ ଜାଗାରେ ମିଶିକି ସମସ୍ତେ ଆଉ।
ହୁଁ ହୁଁ ଆଚ୍ଛା ସେ ଯୋଉ ମାଲ ସବୁ ବାହାରେ ସେମାନେ ମାନେ ଏମତି ଲୋକାଲ ରେ ସେଲ୍ କରନ୍ତି ନହଲେ ତାଙ୍କ କମ୍ପାନୀ
ନାଇଁ ସେି ଲୋକ ଆସନ୍ତି ନି -ନିଅନ୍ତି ବୋଧେ କମ୍ପାନୀରୁ ବସିକି ନିଅନ୍ତି ସି
ଓହୋ ହଁ ତାହେଲେ ଭଲ ଚାଲଥିବ ମୋର ବି ବହୁତ୍ ଇଚ୍ଛା ଥିଲା ସେଟା କରିବା ପାଇଁ।
ହଁ, ଆଛା ଛୋଟ ଛୁଆ ଯେହେତୁ ଏଇଗୁରା କରିବାକୁ ସମୟ ମିଳୁନଥିବ ଆଉ।
ହଁ, ହଁ ଏବେ ତ ଯାହାହଲେ ବି ଚଳିବାକୁ ହେଲେ ନିହାତି କରିବ କିଛି ନା କିଛି
ଛି, ହଁ, ହ
ଆଉ ଆପଣଙ୍କ ପଢାପଢି ତାହେଲେ ଏତିକି ନାହିଁ ଆଉ ଆପଣ ବି ମାଙ୍କ କାମରେ ଆଶି ସାହାଯ୍ୟ କରନ୍ତି ନା ନାଇଁ ଘରେ ଆପଣ ରୋଷେଇ ଜାଣନ୍ତି। ରୋଷେଇ କଣ ଜାଣିଛ ହ
ଭାତ ରାନ୍ଧି ଜାଣିଛି ଡା ଡାଲି କେମିତି କଣ ଚିକେନ୍ ରାନ୍ଧି ଜଣିଛି। ହୁଁ କଣ କହିଲେ।
ରୋଷେଇ କୋଉଥିରେ ହୁଏ?
ରୋଷେଇ କଉଥିରେ ହୁଏ, ଚୁଲିରେ ହୁଏ, ଗ୍ୟାସ ରେ ବି ହୁଏ?
ଉ, ହୁଁ ଭଲ କଥା ଆଉ।
ଆପଣଙ୍କର କୋଉଥିରେ ହୁଏ ମାନେ ରୋଷେଇ ହୁଏ?
ଆମ ଆମର ତ ଚୁଲି ନାହିଁ। ହେଲେ ବି ମତେ ଚୁଲି ରେ ରୋଷେଇ କରିବାକୁ ଭଲ ଲାଗେ।
ଗ୍ୟାସ୍ ଏବେ ଗ୍ୟାସ ରେଟ ଏବେ ଯେତିକି ହେଲାଣି ଚୁଲିରେ ହିଁ ରାନ୍ଧିଲେ ବେଷ୍ଟ।
ହଁ ଯେ ଏପଟରେ କାଠ ଏତେ ମିଳେନି ତ ସେଥିପାଇଁ ଗ୍ୟାସ ରେ ବାଧ୍ୟ କରିବା ପାଇଁ ଇଣ୍ଡକ୍ସନ କରିବା ପାଇଁ ଆଉ। ତାପରେ ବି ଜଲଦି ଜଲଦି କରିବାକୁ ହେଲେ ଗ୍ୟାସ୍ ରେ ଟିକେ ଠିକ। ମାନେ ଆଉ ସକାଳୁ ଟିକେ ରୋଷେଇ ହେଲେ ସମସ୍ତେ ଖାଇ ପି କିି ନିଜ କାମରେ ଯିବେ ବାଧ୍ୟ ତ ସେଥିପାଇଁ ଯେ ତର ତରରେ କରିବାରେ ଆଉ ଚୁଲି ବୁଲି ଟିକେ ଇଏ ହଉନି ଆଉ। ତା ଦେହରେ ଆମର ଚୁଲିରେ ରୋଷେଇ ଟା ବହୁତ ଭଲ ଟେଷ୍ଟ ଲାଗେ ଆଉ ଭଲ ବି କରିବାକୁ ଭଲ ଲାଗେ। କିନ୍ତୁ ଚୁଲିରେ ରଜକୁ ପୋଡ ପିଠା କରିଥିଲି।
ତେ ବି ଭଲ ଲାଗେ ପୋ
ରଜ କେମିତି ପାଳିଲେ ଆପଣ?
ହଁ ଆମେ ତ ଏଇ ଗାଁରେ ରହୁ କିନ୍ତୁ ଆମେ ଏଥରକ ପରିବାରଙ୍କ ସହିତ ବୁଲିବାକୁ ପଳେଇଥିଲୁ ବାହାରକୁ।
ହୁଁ।
ବାହାରେ ବୁଲାବୁଲି କରିଦେଇଚୁ ରଜଟା ହେଥିବ ଆଉ।
ହୁଁ ହୁଁ।
ଆପଣଙ୍କ ଆଡେ ପାଣିପାଗ ଟା ଏବେ କେମିତି କଣ ଅଛି? ଆମ ଆମ ଆଡେ ବି ବର୍ଷା ହଉଚି।
ଓହୋ।
କାଲିଠୁ ହଉଚି ଉଁ ଆଜି ପଜ ଆଜି ଛାଡିନି ଟୋଟାଲି।
ଆପଣଙ୍କ ବାପା କଣ କରନ୍ତି?
ସେ ଚାଷ କାମ କରନ୍ତି।
ହୁଁ ଭଲ କଥା।
ଆପଣଙ୍କ ପରିବାରେ କିଏ ଚାଷ କରୁନାହାଁନ୍ତି?
ହୁଁ ଆମ ପରିବାରରେ ମାନେ ମୋ ବାପ ବାପା କରନ୍ତି ବାପ ଘରେ ସେଠି କରନ୍ତି ଆଉ ଏଠି ଶଶୁର ଘରେ କେହି ଏମିତି ମାନେ ଶାଶୁଙ୍କ ଘରେ ଏମିତି କେହି ନାହାନ୍ତି ଆଉ। କର ମାନେ କରନ୍ତିନି ତ ଆଉ।
ଓ ଆଛା
ବାପା କରନ୍ତି ଆମର ସେଇଠି ବହୁତ ଚ ଧାନ ଚାଷ ହୁଏ ମୋ ବାପ ଘରେ ଏବେ ବି କରୁଚନ୍ତି।
ଆମର ବି ଧାନ ଚାଷ ହୁଏ ପରିବା ଯେମିତି କୋବି ଧାନ ଯୋଉ ଗହମ
ଆପଣ ନଈକୂଳ କି?
କା
ନଈ କୂଳ
ନାଇଁ ନ ନଈକୂଳ ନୁହଁ।
ହୁଁ।
ଗୋଟେ ଗାଁ ଗାଁରେ ରହୁଚୁ।
ଓହୋ ଆମର ବି ଗାଁ ରେ ରହୁଚୁ କିନ୍ତୁ
ମୋ ଶାଶୁଘର ହଉଛି ସେ ଚଣ୍ଡିଖୋଲ ପାଖରେ ଆମେ ଟିକେଆଡେ ରହୁଛୁ ଢେଙ୍କାନାଳ ଆଡ ଆଉ।
ତ ଆମେ ଆଠ ଗଡ଼ ସାଇଟ ଆଡେ ରହୁଛୁଆଉ।
ହୁଁ ଆଠ ଗଟେ ଫେମସଉଛନ୍ତି ଭଟର କିନା କଣ? ହଁ ସେପଟ ଭଟାରିକା ଆଠ ବଟା ପାଖରେ।
ହ ଉଁ ସେ ବଡମ୍ବା ସଇଟଆଡ଼େ ହେଇଯାଉଛି ହଁ ହଁ।
ସେଠି ମନ୍ଦିର ତମ ଘର ପାଖରେ କଣ ହ ମନ୍ଦିର କି ମୋର ମୋର ଚିକେନ ଚିକେନ ଭଲ ଲାଗେ ପଖାଳ ଭଲ ଲାଗେ ମାଛ ଭଜା
ମାଛ ଭଜା ଭଲ ଖାଦ୍ୟ
ହୁଁ ହୁଁ।
ଆପଣଙ୍କର ବିଷୟରେ ଟିକେ କୁହନ୍ତୁ? ତାଲେ ଏମତି ଆପଣଙ୍କ ଘର ଲୋକ ବିଜନେସ କରୁଛନ୍ତି ସ୍ତ୍ରୀ ଲୋକ ନ ଶକ୍ତି ଇରେ ନାଇଁ ସେଟା ଭଲ ଭଲ ସବୁ
ଆପଣ ବି ଚାହିଁଲେ ବି ଚେଷ୍ଟା କରନ୍ତୁ ତମର ତ ଇଚ୍ଛା ଅଛି କରିବାକୁ
ହୁଁ ଦେଖୀ ବା ଉ ଟିକେ ପରେ ଅଫଲାଇନରେ କଥା ହେବା ଦେଖିବା। ହଉ ଠିକ ଅଛି। ଆ ଆପଣଙ୍କର ଏବେ କଣ ଗ୍ରାଜୁଏସନ୍ ଚାଲିଛି ନାହିଁ?
ହଁ ସେକେଣ୍ଡ ସେମିଷ୍ଟାର।
ହଁ ଅନନର୍ସ ହିଷ୍ଟ୍ରି।
ହଁ ହଁ।
ହୁଁ ଭଲ ବିି ପଢାପଢି କରନ୍ତୁ
ସ୍ୱାସ୍ଥ୍ୟ ପାଇଁକା କେମିତି କଣ ଖାଇବା ଉଚିତ ନୁହଁ ଖାଦ୍ୟ ବାହାର ଖାଦ୍ୟ ଖାଇବାଉଚଛନ୍ତି ନା ଘର ଖାଦ୍ୟ
ନାଇଁ ନାଇଁ ଘର ଖାଦ୍ୟ ବାହାର ଖାଇବା ଟୋଟାଲ ବି ଖାଇବା ଦରକାର ନାହିଁ ଏବଂ ବାହାର ଖାଦ୍ୟ ଖାଇଲା ବେଳକୁ ବହୁତ ବିଭିନ୍ନ ପ୍ରକାର ରୋଗରେ ଲୋକ ପଡୁଛନ୍ତି ଅଯଯ ଥା ରେ ବହୁତ ହଇରାଣ ହଉଛନ୍ତି ସେଟା ଖାଇବା ଦରକାର ଦରକାର ନାଇଁ ଆମେ ଘରେ ନିଜେ ଠିକ ମାନେ ପରିବା ଏମିତି କହିବାକୁ ଗଲେ ଘରେ ପରିବା ବି ଆମେ ଚାଷ କରିକି ଆମେ ସେ ଅର୍ଗାନିକ ଖାଇପାରିବା।
ଓ ଆଛା ଛୋଟ ଛୁଆଙ୍କ ପାଇଁ କେମିତି କଣ ଖାଦ୍ୟ ପ୍ରସ୍ତୁତି କରନ୍ତି?
ହୁଁ ତ ସକାଳେ ଝିଅ ଖାଏ ଛତୁଆ ତାପରେ ଦଶଟାରେ ସିଜା
ପାଇଁ ଭଲ ଛୁଆ
ହୁଁ ଛତ ଟା ଡ୍ରା ମାନେ ଯୋଉ କାଜୁ ଆଲମଣ୍ଡ ଆଉ କହଁ ମ ଆଉ ବୁଟ ଡାଲି ଆଉ ଚୁଡ଼ା ଏସବୁରେ ପ୍ରସ୍ତୁତ କରିଥାଏ ମୁଁ।
ଓ ଆଚ୍ଛା।
ହୁଁ। ସେ ଖାଏ ତାପରେ ଦଶଟାରେ ମାଣ୍ଡିଆ ଖାଏ ନହେଲେ ନାଇଁ ସିଯା। ସିଜା କରିଥାଏ ଯୋଉ ଅମୃତଭଣ୍ଡା ତା ଆଳୁ? ଡାଲି ଆଉ ବିଭିନ୍ନ ପ୍ରକାର ପରିବା ପକେଇକି ଆଉ।
ହ ଭଲ ଖାଦ୍ୟ ଛୋଟ ଛଆଙ୍କ ପାଇଁ ଏଟା। ପ୍ରୁଟିନ ଏଥିରେ ମିଳୁଚି।
ହଁ।
ପୁଷ୍ଟି ସାରଭଲ ଅଛି।
ଆଜ୍ଞା। ଆଉ ଆପଣ? କଣ ସବୁ ଘ ମାନେ ପୁଷ୍ଟିକର ଖାଦ୍ୟ ଖାଆ?
ପୁଷ୍ଟିସାର ଖାଦ୍ଯ ଖାଆନ୍ତି। ମତେ ତ ଭଲ ଲାଗେ ମାଣ୍ଡିଆ। ମୋର ଫେବ୍ରେଟ। ମୁଁ ସେଇଟା ସକାଳେ ହିଁ ଖାଏ ସବୁବେଳେ।
ମୁଁ ବହୁତ ମାନେ ଲାଗେ ଟେଷ୍ଟି।
ହଁ ସକାଳୁ ମୁଁ ଭୁଷି ପିଏ ନଣ୍ଡା ବାଗୁଲି।
ହୁଁ ହୁଁ।
ପେଟ ଥଣ୍ଡା ରୁହେ ସେରା। ମୁଁ ମୁଁ କଲେଜ ଯେହେତୁ ଯାଏ ମୁଁ ଏଇ ଜିନିଷ ଗୁରା ହଁ ଖାଇକି ଯାଏ। ମୋର ଅଠର।
ଓହ। ହଉ ଆଉ ଏବେ ତ ବହୁତ ମାନେ କମ ଏଜେ। ଖିଆ ପିଆ ମାନେ ଇଏ ରଖିବେ ଆଉ।
ରଖିବି ଆଉ ହଁ ହଁ। ଆପଣଙ୍କୁ କେ କେଉଁ ଋତୁ? ହଁ ସେବେ ସେମାନେ ଏବେ ପଢ଼ାପଢ଼ି କରୁଛନ୍ତି ସମସ୍ତେ।
ହୁଁ ହୁଁ। ମତେ କଣ ଋତୁ ଭଲ ଲାଗେ ମତେ ଫଗୁଣ ଋତୁ ଭଲ ଲାଗେ ବର୍ଷା ଋତୁ ଭଲ ଲାଗେ। ଯୋଉ ଋତୁରେ ବହୁତ ବହୁତ ସାରା ପରିବା ମିଳିଥାଏ ମତେ ସେଇ ଋତୁ ଟା ବହୁତ ଭଲ ଲାଗେ। ସବୁଜ ପନିପରିବା ଆଉ ଗଛ ଲଗେଇବା ପାଇଁ? ବହୁତ ଭଲ ଲାଗେ ବହୁତ ଫୁଲ ଗଛ ଲଗାଏ ମୁଁ।
ଭଲ ଆମେ ବି? ଆମ ପରିବାର ବି ସମସ୍ତେ ଏମତି ଗୋଟେ ବଗିଚା ଟାଇପର କରିଚୁ। ଫୁଲ ଗଛ ହେରିକା ଲଗେଇଚୁ।
ଭଲ। ଆ ଏବେ ତ ସେଇଗୁଡା ସବୁ ବହୁତ କମ ଦେଖା ଯାଉଚି କାରଣ ସମସ୍ତେ ବ୍ୟସ୍ତରେ ରହିଯାଉଛନ୍ତି। କେଈ ଗୋଟେ ଟାଇମ ପାଉନାହାନ୍ତି କି ଆମେ ଗୋଟେ ଗଛ ଲଗେଇବା। କି ପୃଥିବୀକୁ ଆମେ ଯୋଉ ନଷ୍ଟ ହେଇଯାଉଚି ସେ ତାକୁ ରକ୍ଷା? କରିବା ହଁ ଆମକୁ ତ ଅମ୍ଳଜାନ? ଠିକ ରେ ବି ଭବିଷ୍ୟତରେ ମିଳି ନପାରେ ସେଥିପାଇଁ ଆମେ ସବୁବେଳେ? ଚେଷ୍ଟା କରିବା କି ଆମେ ନିହାତି ଗୋଟେ ମାସରେ? ଛଅଟା କି ସାତଟା ଗଛ ଲଗେଇବା ପାଇଁ ଆଉ ଯୋଉଟା କି ଆମେ ଅକ୍ସିଜେନ? ଆ ଅମ୍ଳଜାନ ଆମକୁ ପ୍ରୋଭାଇଡ୍ କରୁଥିବ।
ହଁ।
ଲିମ୍ବ ଗଛ ହଉ ବିଭିନ୍ନ ପ୍ରକାର ଗଛ ଏବେ ସବୁଠି ମାର୍କେଟରେ ମିଳୁଚି। ସେ ସରକାରଙ୍କ ତରଫରୁ ବି ଆମକୁ ଦିଆହଉଚି।
ହଉ।
ସେଇଟା ଯେ ସେଇଟା ଆମେ କଲେ ମାନେ ଆମ ପୃଥିବୀ ଆଗ ଯେମିତି ଆଗରୁ ଥିଲା ସେମିତି ହେଇଯାଇପାରେ ହେଇଯିବ ଧୀରେ ଧୀରେ ତ ପାହାଡ ପ ଥର ଏଇ ସବୁ ଜିନିଷକୁୁ ନଷ୍ଟ କରିବାରେ ଏ ମଣିଷ ପୁରା ବ୍ୟସ୍ତ ହେଇଗଲାଣି।
ହଁ ହଁ।
ଧୀରେ ଧୀରେ ସବୁ ସର୍ବନାଶ କରିଦବାକୁ ବସିଲେଣି। ତେଣୁକରି ସମସ୍ତେ ସଚେତନ ହେଲେ ଗଛ ଲଗେଇଲେ ଭଲ ଆଉ। ଆମ ପାଇଁ ଭଲ ଆମ ପର ପିଢି ମାନଙ୍କ ପାଇଁ ବି ସେଟା ବହୁତ ମାନେ ରହିବ। ହୁଁ
ହଉ ଆପଣଙ୍କ ସହିତ କଥା ହେଇ ମତେ ବହୁତ ଭଲ ଲାଗିଲା। ଧନ୍ୟବାଦ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ହଁ।